ହାଲୋ ଦିଦି ନମସ୍କାର।
ନମସ୍କାର କଣ କରୁଛ?
ଏଇ ଏବେ ବସିଥିଲି ସେମିତି ଆଉ।
ଆଚ୍ଛା କୁଆଡେ ତ ଛୁଟି ଥିବ ନା ଯୋଉ ରଜ ପାଇଁ ଅଫିସର? ବୁଲାବୁଲି କୁଆଡେ କିଛି କରିନ?
ଏବେ ତ ଏମିତି ନା ନାହିଁ ଆମେ ଯାଇଥିଲୁ ଆ ଗାଁ କୁ ଯାଇଥିଲୁ ହପ୍ତେ ପାଇଁ ଯାଇଥିଲୁ ବୁଝିଲେ? ମାନେ ୱାନ୍ ୱାନ୍ ୱିକ ପାଇଁ ଯାଇଥିଲୁ ବୁଲିକି ଆସିଲୁ ଆମ ଗାଁର ପରିବେଶ ତ ନ କହିଲ ନସରେ ପୁରା ମାନେ ଅଲଗା ପ୍ରକାରର ମଜା ଗାଁକୁ ଗଲେ। କିଛି ମାନେ ଇଏ ନଥାଏ ବୋଝ ନଥାଏ। କିଛି ନଥାଏ ସବୁ ଉ ଖାଇବା ପିଇବା ସେଇଥିରେ କିଛି ମାନେ ଭଲ ଲାଗେନି ଖାଲି ଗାଁରେ ତ ସେଇ ନଦୀରେ ଗାଧେଇବା ଆଉ ଆମ୍ବ ଗଛ ପାଖରେ
ହଁ ଠିକ କହିଛନ୍ତି ଗାଁ ରେ ନଦୀରେ ଗାଧୋଇବା ଆମ୍ବ ଗଛ ଥିବ। ଖାଇବା କିଛି ନେଇକି ସେଠି ଖାଉଥିବେ ସେଇଟା ବହୁତ ଭଲ ଲାଗେ ତ ନଦୀ କଣ ମାନେ ବନ୍ଧ ଟାଇପ ର ନା ପୁରା ଏମିତି ନଦୀ ଅଛି।
ନଦୀ ଟାଇପର ଅଛି ଦିଦି।
ବହୁତ ଭଲ ତାହେଲେ ଆଉ ଡଙ୍ଗା ଚାଲେ ସେଠି?
ହଁ ଡଙ୍ଗା ବି ଚାଲେ ଆଜ୍ଞା ବଡ ନଦୀ ଅଛି ଡଙ୍ଗା ବି ଚାଲେ। ତା ମାନେ ବନା ହେଇଛି ପାହାଚ ଟାଇପ ର ବନା ହେଇଛି କି ମାନେ ଏ ଟିକେ ବେଶୀ ଭିତରକୁ ନ ଯାଅ। କେନାଲ ପାହାଚ କେନାଲ ଅଛି ତାପ ତା ଆଡକୁ ଲାଗିକି ଅଛି ନଦୀଟା। ମାନ କିଛି ନ କୁନ୍ତି କୁହନ୍ତୁ କୁହନ୍ତୁ?
ପା ପାର ହବା ପାଇଁ ଡଙ୍ଗା ବ୍ୟବହାର କରନ୍ତି ନା ସେମିତି କିଛି ଅଛି ସୁବିଧା?
ଏମିତି କିଛି ନାହିଁ। ଡଙ୍ଗା ଚାଲେ ଯୋଉ ନଦୀର ମାଛ ଯୋଉ ଧରନ୍ତି। ଯୋଉ ଇଏ ମାନେ କେଉଟ ମାନେ ତ ସେମାନେ ଡଙ୍ଗା ନେଇକି ଯାଆନ୍ତି। ଆଜ କାଲି ତ ସବୁ ଇଏ ହେଇଗଲାଣି ବ୍ରିଜ ହେଇଗଲାଣି ବୁଝିଲେ?
ହଁ ନାଇଁ ସେଠୁ ଦେଶି ମାଛ ତ ଭଲ ମିଳୁଥିବ ଖାଉଥିବେ ଆଉ କଣ?
ନାଇଁ ନାଇଁ ମ୍ୟାଡ଼ାମ ମୁଁ ତ ଖାଏନି ଷ୍ଟାର୍ଟଟିଂରୁ ଆଜ୍ଞା ଆଜ୍ଞା ଆଜ୍ଞା ଷ୍ଟାର୍ଟିଂରେ ହିଁ ଖାଏନି ମାଛ ମାଂସ।
ହଁ ହଁ ନାଇଁ କିନ୍ତୁ ଦେଶୀ ମାଛ ଭଲ ନା ଦେହ ପାଇଁ ଯିଏ ଖାଉଥିବ? ଆମର ତ ଏଠି ସବୁ ବରଫ ମାଛ। କି ଖାଇଲେ ତଣ୍ଟି ପିଡା ତା ସେ ସକାଳେ ଯେତେବେଳେ ଉଠିବ ତଣ୍ଟି ପିଡା ହେଇକି ପୁରାଥିବ ଯଦି ସେଇ ଗୋଟେ ଦି ପିସ୍ ବି ଖାଇଥିବ ଦି ଖଣ୍ଡ ବି ଖାଇଦେଲ ମୁ ତଣ୍ଟି ପିଡା ବାହାରି ଯିବ।
ଓହୋ ନାଇଁ ଆମର ତ ସେମିତି କିଛି ନାହିଁ ଦିଦି। ଆମ ତଣ୍ଟି ପିିଡା ସେଇରା କିଛି ତ ନାହିଁ।
ଅ ଏଇ ବରଫ ମାସ ମାଛ ଖାଇଲେ ହୁଏନି ବରଫ ମାଛ ଖାଇଲେ ହୁଏ ନା? ଗ୍ୟାସ୍ ହେଇଯାଏ ନା କଣ କହିଲେ ବରଫ ମାଛ ଯୋଉ ଚମଡା ଯିଏ ଖାଇ ମୁଁଁ ଚମ ଖାଇଦିଏ ଆଗ। ସ ଯୋଉ ଚମଡା ହଜମ ହୁଏନି ନା? ମୋ ବାପା ସବୁବେଳେ ମନା କ ସେ ଚମ କେବେ ଖାଇବୁନି କିନ୍ତୁ ମୁଁ ସେ ଚମ ହିଁ ଖାଇବି ଯେବେ ଖାଉଥିଲି।
ଆଜ୍ଞା।
ଯା ଦି ତିନି ପିସ୍ ଖାଇ ଦେଇଥିବି ତା ପରଦିନ ସକାଳ ତଣ୍ଟି ଆମର ଫୁଲିବନି ନା ପାଣି ଗଳିବ ନା କଣ ମାନେ ଢୁକି ବି କିଛି ପାରିବିନି ଏତେ ପୀଡା।
ଆଜ୍ଞା।
ତାପରେ ଶରୀର ଯୋଉ ନେଲନି ଧୀରେ ଧୀରେ କରିକି ଛାଡିଦେଲି ଆଉ
ଆଜ୍ଞା ଆଜ୍ଞା। ଏତେ ଅସୁବିଧା ହୁଏ ନାଇଁ ମାମ ଦିଦି?
ହଁ ସେଇଟା ଅସୁବିଧା ହୁଏ ଆଉ ଯୋଉ ଆ ମଟନ ଖାଆନ୍ତି ଛେଳି କାଟିକି ସେଇଟା ବି ଖାଇଥିଲି ମୁଁ ପତଳା ବୋଲି ମୋଟା ହେବି ବୋଲି ତା ଚର୍ବି ଖାଇଥିଲି ତ ଚର୍ବି ଯୋଉ ଖାଇଥିଲି ପେଟ ରାତି ସାରା କାଟିଲା ଗ୍ୟାସ୍ ଏତେ ହେଲା ପୁରା ବଞ୍ଚିଲି କେମିତି ମୁଁ ଜାନନି ସେ ଦିନୁଠୁ ପୁଣି ତାକୁ ବି ଛାଡିଲି।
ଆଜ୍ଞା ସେ ଯୋଉଟା ଦେଖନ୍ତୁ ଆମ ଦେହ ପାଇଁ ହିଁ ବନା ହେଇଛି ମାନେ ଯୋଉ ଶାଗ ଫଳମୂଳ ଶାଗ ସବଜି ସେଇଗୁଡାକ ହିଁ ବନାହେଇଛି ଆଉ ଆମେ ଯଦି ସେଇଗୁଡାକ ଖାଇବା ସେଏ ଗୁଡାକ ତ ସବୁ ଗରମ ଜିନିଷ। ଖାଇଲେ ଆମ ଦେହରେ ମାନେ ଆମ ଆମ ଦେହ ଯେମିତି ବନା ହେଇଛି। ମାନେ ଯେମିତି ଫଳମୂଳ ପାଇଁ। ସେ ସେଇଗୁଡାକ ଆମେ ଆଇଁଷ ଖାଇବା ତ କୋଉଠୁ ବଡିିକି ପଚେଇ ପାରିବନି ସେଇ ଜିନିଷ।
ଆଉ ଅ। ତମେ ଯ ମୁଁ ବି ଦେଖିଲି ମତେ ବି ଥର ଦେହ ଖରାପ ମୋର ଟିକେ ବାହାରି ଗଲା ଏ। ଥାଇରଏଡ଼ ଶ୍ଵାସ ହେଇଗଲା ମୁଁ ଏମିତି। କହିଲି କି ସେ ସବୁ ଛାଡ଼ିଦେ ଆଇଁଷ ଛାଡ଼ିଦେଲି ପାଞ୍ଚ ଦିନ କଣ କଲି ନା ପୁରା ଡାଏଟ୍ ରେ ମାନେ ରହିଲି। ଫଳ ଖାଲି ଖାଇଲି ସକାଳୁ ଉଠିବି ଫଳ ପ୍ଲେଟ ପୁରା ଖାଇବି ତାପରେ କା। କୁଡି ଗାଜର ଟିକେ ଏଗାରଟା ବାରଟା ବେଳେ ବେଳା ଟାଇମ୍ ଯେତେବେଳେ ହବ ଯେତେବେଳେ। ଖାଇବି ମୁଁ କଣ କରେନା ଭାତ ଯଦି ଗୋଟେ ଗିନା ଖାଇଲି ସେଥିରେ ଦୁଇଗିନା ତରକାରୀ ଖାଇବି ତରକାରୀ ହଉ।
ଆଜ୍ଞା।
ସତୁଳା ହଉ ଭାତର ଦୁଇ ଗୁଣା ଖାଇବି ପେଟ ଆରାମ୍ ସେ। ପୁଡିଯିବ ଆମେ ଭାବିବା କି ଭାତ କମ୍ ଅଛି କେମିତି ପେଟ ପୁଡିବ କିନ୍ତୁ ତରକାରୀରେ ପେଟ ପୁଡିଯିବ। ତାପରେ ସନ୍ଧ୍ୟା ଉପର ବେଳେ ଟାଇମ୍ ନା ବିଟ୍ କାଜ ବନେଇଦି ତା ରସ। ଅ ପିଏ ତାପରେ ସନ୍ଧ୍ୟା ଟାଇମ୍ ଟା। ବନେଇି କଣ ନା ସନ୍ତୁଳା ଯଦି ବନେଇଥିବି ଖାଲି ସନ୍ତୁଳା ଖାଇବି ଇ ରୁଟି। ଆଉ ଖାଏନି କାରଣ ସେ ଜଲଦି ଜଲଦି ହଜମ ହବ ବୋଲି।। ମାନେ ବିଶ୍ଵାସ କରିବେନି ପାଞ୍ଚ ଦିନରେ ମୋର ଉଜନ ପାଞ୍ଚ କେଜି କମିଗଲା।
ଆଜ୍ଞା ପର ଦେହ ବି କେତେ ଭଲ ଲାଗୁଥିବ ଆପଣଙ୍କୁ ପୁରା ହାଲକା ହାଲକା ଲାଗୁଥିବ।
ମିତି ଫ୍ରି ଲାଗିଲା ମୁଁ କହିଲି ମୁଁ ଯାଉଛି ଉଡିବି କିନ୍ତୁ ଭୁଲ ପ୍ରୋବ୍ଲେମ କେବଳ ଏତେ ଅସୁବିଧା କଣ ହେଲା ନା। ପତଳା ତ ଆହୁରି ପତଳା ହେଇଗଲି ଆଉ ପତଳା।। ଆଉ ଟିକେ ପତଳା ଯୋଉ ଖରାପ ଲୁ ଯହା ଦେଖାଯିବ ସବୁ କଲେ ଏମିତି। ଏମିତି କଣ ଦେଖାଉଛୁ ଏମିତି କଣ ଦେଖାଯାଉଛୁ ବାଧ୍ୟ ହେକି ଛାଡିଦେଲି ପୁଣି ଖାଇବା ଷ୍ଟାର୍ଟ କଲିି। କିଏ ମୋଟା ହେଇଗଲେ ଏବେ ପୁଣି ଦେହ ପା ଖରାପ ସବୁବେଳେ ହଉଛି ଆଜି ଏଟା ହଉଛି କାଲି ସେଟା ହଉଛି ‌। ସେଇଟା ମୋର କରିବାକୁ ସେ ଯୋଉ ପାଞ୍ଚ ଦିନ କରିଥିଲି ବୋହୁତ୍ ଫ୍ରି ଲାଗିଲା। ବୋହୁତ୍ ମନ ଦେହ ହାଲକା ରହିବ କିନ୍ତୁ ପୁଣି। ଦେଖିବାକୁ ପୁଣି ଭାବିବି ଏମିତି ଦେଖା ହଉଛି ସେ ଏମିତି କିବେ ମାଙ୍କଡ ଦେଖା ହଉଛ ଦେହ ଏମିତି ିସୁକି ଯାଇଛି ସେଇ କଥା ଭାବିକି ଆଉ
ଆଜ୍ଞା ସେ ବ ଆଜ୍ଞା ବଟ ଦେଖା ବଲେ କିଛି ଅସୁବିଧା ନାହିଁ। କିନ୍ତୁ ଆପଣ ତ ଜାଣିଛନ୍ତି ନା ଆପଣଙ୍କ ଦେହଟା କେମିତି ରହୁଛି ଭିତରୁ? ସେ କଣ ହବ କିଛି ଅସୁବିଧା ନାହିଁ କିନ୍ତୁ ଖାଇବା ପିଇବା ବି କରନ୍ତୁ ସାଧା ଖାଆନ୍ତୁ। ହଁ ବୁଝିଲେ ସଦା ଖାଆନ୍ତୁ ସେଇଥିରେ ହିଁ ଆପଣଙ୍କ ଦେହ ଭଲ ରହିବ ଆଉ ସୁସ୍ଥ ରହିବେ ବୁଝିଲେ
ହଁ ସାଧା ଖାଇବ ଫଳ
ଆଜ୍ଞା ଆଜ୍ଞା ବି ଖୁ ସେ ଧୀରେ ଧୀରେ ଧୀରେ ଧୀରେ ଆପଣଙ୍କୁ ଯେତେବେଳେ ଦରକାର ସେଇଟା ତ ଆପଣ ବଡି କୁ ଯାହା ଦରକାର ଆପଣ ସେଇଟା ଦଉନାହାନ୍ତି ବୋଲି ଆପଣଙ୍କୁ ଆପଣଙ୍କ ଦେହରେ ଲାଗୁନି ବୁଝିଲେ? ଆଉ ଏଡୁ ସେଆଡ ଖାଇଲେ ତ ସେୟା ହବ ହିଁ ହବ ବୁଝିଲେ?
ହଁ ନାଇଁ ସେ ଯୋଉ ଆଇରନ୍ ବି ମୋର ସବୁବେଳେ କମ୍ ରୁହେ ମୁଁ କଣ କରେ ନା ଅମୃତଭଣ୍ଡା ଟିକେ ସେଥିରେ ତରଭୁଜ ଟିକେ ଏମି ତି ନର୍ମାଲ ଅମୃତଭଣ୍ଡା ଖାଇଲେ ତୋଚା ଭଲ ରୁହେ ବୋଲି ସମସ୍ତେ କୁହନ୍ତି ନା ମୋର ଏମିତି ଆଠ ନଅ ଦଶ ରୁହେ ମୁଁ ସେଟା ସେମିତି କେବଳ ମୋ ଭାଇ ବାହାଘର ମୁଁ କହିଲି ମାସେ ଅଛି ତ ଟିକେ ଖାଇଦବା ଜୁସ୍ ପେଦବା କି ତ୍ୱଚା ଭଲ ଇଏ ହବ। ତ୍ୱଚା କଣ ହେଲା ଜଣା ନାହିଁ। କିନ୍ତୁ ମୋ ଆଇରନ ବଢିକି ତେର ଚଉଦ ହେଇଗଲା।
ଆଜ୍ଞା।
ମୁଁ ବିଶ୍ଵାସ କରିପାରିଲିନି ମୁଁ କହିଲି ଭାଇ ମୋର କେବେ ବିି ହୁଏନି ଟାବ୍ଲେଟ ଖାଇଲେ ବି ତେର ଚଉଦ ତ କେବେ ଯାଏନି। କିନ୍ତୁ ଏଇ ଅମୃତ ଭଣ୍ଡା ପା ଚିଲା ଅମୃତ ଭଣ୍ଡା ତା ସାଙ୍ଗେ ଟିକେ ତରଭୁଜ ମାନେ ଭଲ ଲାଗିବ ପାଣିଆ ହବ ବୋଲି। ତାକୁ ମିଶେଇକି ନା ପିଇଦେଲି ପନ୍ଦର କୋଡିଏ ଦିନ ପିଇ ନଥିବି ମୋର ଆଇରନ ପୁରା ବହୁତ ହେଇଗଲା ତେର ଚଉଦ ବଢିଗଲା।
ଆଜ୍ଞା ଭଲ କଥା ଆପଣ ଆପଣ ତ ସବୁ କିଛି ଜାଣିଛନ୍ତି। କରୁନାହାନ୍ତି।
ସେଇଟା ପା ସେଇଟା ଆଇରନ୍ ବି ଯେ ସେଇଟା। ତ ଯାହା ତେର ଚଉଦ ହେଲା। ତାପରେ ମୋର ଆଇରନ୍ କମିଲେ କଣ କିଲ ହାତ ଗୁଡା ମୁଚା କଚା ହେଇଯିବ ମାନେ ହାତ ପୁରା ଟାଣେ ହା ପୁରା କଠିନ ହେଇଯିବ ମୁଚା କୋଚା ହେଇଯିବ ମୁଁ କଣ କରିବି ବିଟ୍ ଗାଜର ଅଁଳା କଣ୍ଡେଇକି ସେଓ ଫାଳେ ଟିକେ ପକେଇଦେଲେ ଟେଷ୍ଟ ଭଲ ଲାଗିବ ବୋଲି ମୁଁ କରିକିଇ ପିଏ। ପୁରା ମୋର ଆଇରନ୍ ଆଉ ବାର ତେରରୁ କେବେ ବି କମିଲାନି କେବେ ଅମୃତଭଣ୍ଡା କେବେ ଇଏ। କିନ୍ତୁ ଏବେ କରିପାରୁନି ଯେହେତୁ ସମୟର ଅଭାବ ହଉଛି କରିପାରୁନି। ଏବେ ପୁଣି ଡାଉନ ହେଇଯାଇଛି ମୋ ହାତ ଗୁଡା ଏମିତି ଯେମିତି ଆଗ ମୁଚା ହେଇଯାଏ ସେମିତି ହେଇଗଲାଣି। ଆଇରନ୍ କମିକି ନଅ ଦଶ କୁ ଆସିଗଲାଣି।
ଆପଣ ଯିଦି ଅଳସୁଆ ହେଇଯାଉଛନ୍ତି ବୁଝିଲେ ନିଜ ଦେହ ପାଇଁ ତାେ ଯତ୍ନ ନବା ପାଇଁ ପଡିବ ନା ନା ବୁଝିଲେ ଆପଣ ନିଅନ୍ତୁ। କି ଫେଜରେ ଯାହା ହେଇଯାଇଥିଲା ଭୁଲ ହେଇଯାଇଛି ହେଇଯାଇଛି ଆପଣ ଠିକ୍ କରିିକି ତାକୁ ଚାଲନ୍ତୁ। ଆଜି ଆମେ ରହିଲେ ତ ଆଉ କିଛି ଆମେ ଇଏ କରିପାରିବା। ଆମେ ଯଦି ଟାଇମକୁୁ ଦେଖିବା। କି ଆମେ ଟାଇମ କରିପାରୁନେ ଦେହତ ବେଶୀ ଖରାପ ହବ ନା।
ହଁ ସେଇଟା ତ ସେଇଟା ଏବେ ପୁଣି ଯାଇକି ନିଜେ କିଣିକି ଆଣିକି ସବୁ ରଖି ସଫା କରି ରଖ କି ଦଉଛି ସମୟ ସକାଳ ହୁଏନି ନା ତେଣୁ କଣ କରୁ
ସକାଳେ ନହଲେ ବି ଚଳିବ ଦିଦି ଚଳିବ ଆପଟ ଆପଣ ଯେବେ ଫ୍ରି ହେବେ ଖାଇତେ ଦେବେ ନା। ଟିକେ ଖାଇଦେବେ ସକାଳୁ ନହେଲେ ଗେସ୍ ହେଇଯିବ ସେଟା ବୁଝିଲେ?
ହୁଁ।
ନାଇଁ ନାଇଁ ନିଅନ୍ତୁ ନିଅନ୍ତୁ ଦେହ ଭଲ ରଖିବା ଦରକାର ନା।
ନାଇଁ ଏବେ ମୁଁ ବୁଝିଗଲିଣିି ଦେହ ସ୍ୱସ୍ଥ୍ୟ ଯଦି ଭଲ ଅଛି ସବୁ କିଛି ଭଲ ଅଛି ସେ ପଇସା କି ସବୁ ସମ୍ପର୍କ ସବୁଠୁ ଇମ୍ପୋର୍ଟାଣ୍ଟ ହଉଛି ନିଜ ଦେହ।
ଆଜ୍ଞା ଆଜ୍ଞା ଆଜ୍ଞା।
ନିଜର ଦେହ ଯତ୍ନ ନେଲେ ତମେ ଅନ୍ୟର ଅନ୍ୟକୁ ବି ଦେଖିପାରିବ ନା ନିଜ ଲୋକ ଅନ୍ୟକୁ ବି ଦେଖିପାରିବ।
ଆଜ୍ଞା ଆଉ ତାଙ୍କୁ ବି ଦେଇପାରିବେ ସେଇ ଯୋଉ ଖାଇବା ଯାହା ଯଉ ଆପଣ ଖାଇକି ଆସୁ ଶୋଇଛନ୍ତି ସେ ଖାଇବା ତାଙ୍କୁ ବି ଦେଲେ ସେ ବି ସୁସ୍ଥ ହେଇ ପାରିବେ ସେ ବି।
ସେ ତାଙ୍କର ଗ୍ୟାସ ସେ ହୋ ହୋଉ ଛନ୍ତି ଗ୍ୟାସ ରୋଗୀ ସେ ସବୁବେଳେ ପୁଦିନା ବେଲପତ୍ର କଲରା ଗୁଲମରିଚ ହଳଦୀ ଅଦା ରସୁଣ ସିଏ ସବୁ ତାକୁ ମିଶେଇକି କହିବେ ଗ୍ରାଇଣ୍ଡିଙ୍ଗ୍ କରିକି ମତେ ଛାଣିକି ଦେ ସବୁଦିନେ ସକାଳେ ପିବେ। ତାଙ୍କ ବୟସ ହେଲାଣି ଉଁ ପଇଁଚାଳିଶ ବର୍ଷ ଖଣ୍ଡେ ହେଲାଣି କିନ୍ତୁ ତାଙ୍କ ସ୍କିିନୁ ଜଣା ପଡିବନି ସେ ପଇଁଚାଳିଶି ବର୍ଷ ବୋଲି। ଏଵେକ ଚଉତିରିଶ ପଇଁତିରିଶ ବର୍ଷ ମାନେ ମୋ ବୟସ ସରି। ହଁ ମାନେ ହେଇ କମ ବୟସ ପରିକା ଦେଖାଯିବ କାରଣ ସେ ଯୁସ୍ ପିଇଲେ। ତାପରେ ସନ୍ତୁଳା ଅଧିକା ଖାଇବେ ପାଣି ତ ସଫିସିଣ୍ଟ୍ ପିଇବା ତାଙ୍କର ମୁଁ ସବୁବେଳେ ଦେଖିଛି ମୁଁ ତ ଗୁ ଏତେ ଗ୍ରାସ ବି ହଉନି ମୋର ପିଇବା ଶୀତ ଦିନ ର କୁଆଡେ ଢୁ କେ କି ଦିଢୁକା ହବନି। କିନ୍ତୁ ଏବେ ପିଇିଲେଣି ଏବେ ବୁଝିଗଲେଣି ନା ସ୍ଵାସ୍ଥ୍ୟ ସବୁଠୁ ବଡ।
ସମ୍ପଧ ଆଜ୍ଞା।
ହଁ।
ତାଙ୍କୁ ବି କୁହନ୍ତୁ ଚାଲିବେ। ସେ ଭାଇଙ୍କୁ କୁହନ୍ତୁ ଚାଲିବେ ବୁଝିଲେ ଟିକେ ଚାଲିଲେ ଦେହଟା ଯେଉ ଗ୍ୟାସ୍ ହେଉଚି ସେ ଗ୍ୟାସ୍ ବର୍ମେସନ୍ ହବନି ବୁଝିଲେ।
ହଁ ଠିକ୍ କହିଛନ୍ତି।
କୁହନ୍ତୁ ବ୍ୟାଙ୍କକୁ ବି କୁହନ୍ତୁ ସେ ସବୁ ମାନେ ଠିକ୍ କରିବେ ସେ ଜେ ପ୍ରଶ ସେ ଦେଖିବେ ଆପଣ ବି ନିଜର ସ୍ୱାସ୍ଥ୍ୟ ଦେଖନ୍ତୁ।
ହଁ ଠିକକହିଁ ଛନ୍ତିପା।
ଆଜ୍ଞା ଦେଖି ଚାହିଁ କି ଚଳିବେ ଆଉ।
ହଁ ହଁ ଠିକ୍ ହଁ।
ଆଜ୍ଞା।
ଠିକ ଅଛି ରଖୁଛି ଆଁ।
ଆଜ୍ଞା ଆଜ୍ଞାି ଦି ଦି।
ଖାଇବା ଦେବି ତ ହେଲା।